ହ୍ୟାଲୋ, ବନ୍ଧୁ କେମିତି ଅଛନ୍ତି ଆପଣ?
ହଁ, ମୁଁ ଖୁବ ଭଲ ଅଛି। ଆପଣ କେମିତି ଅଛନ୍ତି?
ବହୁତ ଭଲ ଅଛି। ବହୁତ ଦିନ ହେଲା ଆପଣଙ୍କ ସହିତ ଟିକେ କଥା ହେଇବି ବୋଲି ହେଇପାରୁନି? ଆଖି ଟିକେ ସୁଯୋଗ ମିଳିଛି। ତ ଆପଣଙ୍କ ସହିତ କଥା ହବାକୁ, ବୁଝିଲେ ବନ୍ଧୁ।
ଆଜ୍ଞା।
ଆପଣଙ୍କୁ ତ ଦେଖା ଦର୍ଶନ ଟେ ମିଳୁନି। ଆପଣ ବହୁତ ବ୍ୟସ୍ତ ରହୁଛନ୍ତି। କାମ ବିହଳରେ ଆଉ ଆପଣଙ୍କ ଜୀବନଯାପନ କେମିତି ଚାଲିଚି ବନ୍ଧୁ?
ଆଜ୍ଞା, ଆଜ୍ଞା ଯେହେତୁ, ଏବେ ଆ କାମର ବୋଝ ଏବଂ ପାରିବାରିକ ଆ ବୋଝରେ ମୁଁ ଏବେ ଦବି ଯାଇଛି। ସେଥିପାଇଁ ଆ ସମୟ ମିଳିନି କ ବନ୍ଧୁଙ୍କ ସାଙ୍ଗ କଥ ଥା ହେବେ ଏବଂ ଖାଦ୍ୟ ଏବଂ ପାନୀୟ ଜଳ ମଧ୍ୟ ମୁଁ ଠିକ୍ସେ ପିଇପାରୁନି, ଆଉ-ଉ ଆପଣଙ୍କୁ କଲ୍ କରିବି କଣ, ଆପଣ ଯେହେତୁ କଲ୍ କଲେ ଆଜି ମତେ ଶୁଣି ଖୁସି ଲାଗିଲା ଏବଂ ଆ, ବହୁତ ଦିନ ପରେ କଥା ହେଇ ଆପଣଙ୍କ ସାଙ୍ଗେ ଭଲ ଲାଗିଲା।
ଆଚ୍ଛା, ବନ୍ଧୁ ଆଉ ଆମର ବି ତମେ ଯୋଉ କହିଲ ଜୀବନ ଯାପନ ଦ୍ରବ୍ୟ ଖାଦ୍ୟ ଉପରେ ଆପଣ ଏତେ ବି ଏ ଇଏ କରି ପାରୁନାହାନ୍ତି। ଠିକ୍ ଟାଇମ୍ ମ ରେ ଖାଦ୍ୟ ଗ୍ରହଣ କରିପାରୁନାହାନ୍ତି, କି ପାନୀୟ ବି ନେଇ ପାରୁନାହାଁନ୍ତି ପାରିବାରିକ ସଂସାରିକ ଭିତରେ ସେ ରହିଯାଇଛନ୍ତି। ବୁଝୁଛି ଆପଣ ସମିତିକ ଜୀବନରେ ପାରିବାରିକ ସଂସାର ଆଉ-ଉ ଖାଦ୍ୟ ପ୍ରେୟ ଉପରେ ଟିକେ ଅଭାବ ଇଏ ହାନି ଲାଭ ରହି ଆସୁଚି ବୁଝିଲୁ ବନ୍ଧୁ।
ଆଜ୍ଞା ଆଜ୍ଞା।
ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ ଲାଗି ରହିଚି।
ଆଇ
ଯେହେତୁ ବନ୍ଧୁ ଜୀବନ ପାଇଚେ ଭଗବାନଙ୍କ ଦୟାରୁ କିଛିଟା ତ ଦୁଃଖ ଆସିବ କିଛିଟା ସୁଖ ଆସିବ ନୁହେଁ ଯେ ଖାଲି ସୁଖ ମିଳିବ ଦୁଃଖ ଆସିବନି କି ଖାଲି ଦୁ ଖ ମିଳିବ ସୁଖ ଆସିଅନି ଆଜିର ଜୀବନ ଯାହା ପାଇଚେ ତାହା ହିସାବରେ ଆମେ ଚାଲିବା ସମୟ ସହିତ ଆମକୁ ଚାଲିବାକୁ ପଡିବ ବୁଝିଲେ ବନ୍ଧୁ।
ଆଜ୍ଞା ବନ୍ଧୁ।
ଆଉ ପାରିବାରିକ ସଂସାର ସମିତିଙ୍କର ସେ ପାରିବାରିକ ସଂସାର ଅଛି ବୁଝିଲେ ବନ୍ଧୁ। କାହାର ସଂସାରରେ କିଛିଟା ବୋ ଉଁ କାହାର କ୍ଷୟକ୍ଷତି ହେଇଥିବ କି କାହାର ମ୍ ପଇସା ପାଇଁକି ଅଁ କା ମୁୁଣ୍ଡରେ ଗଁ ଚାପ ପଡିଥିବ କି କା ଘର ପରିବାର ଉପରେ କୌଣସି ଘରର କର୍ଜ ରହିଯାଇଥିବ ସମିତିକ ଉପରେ ମୁଣ୍ଡ ଉପରେ ଚାପ ରହୁଚି।
ଆଜ୍ଞା।
ଯୋଉ ମଣିଷ ଜୀବନ ପାଇଚୁ ସବୁ ତ କିଛି ତ କିଛି ତ ରହିଥିବ ନା ବୋଝ ବୁଝିଲ ବନ୍ଧୁ।
ଆପଣ ଯାହା କହିଲେ ହଁ ହଁ ଆପଣ ଯାହା ବନ୍ଧୁ କହିଲେ ଠିକ କହିଲେ ସମସ୍ତଙ୍କ ଉପରେ କିଛି ନା କିଛି ଚାପ ଥାଏ ଏବଂ ଆ ମଁ ସେୟକୁ ସେଥିପାଇଁ କିଛି ନିଜ ପାଇଁ ସମୟ ବାହାର କରିବା ମଧ୍ୟ ଉଚିତ୍। ଏବଂ ଯଦି ସମସ୍ତେ ସ ସୁଖ ପରେ ଦୁଃଖ ନଥାନ୍ତା ଖାଲି ଦୁ ସୁଖ ଥାନ୍ତା ତାହେଲେ ସ ଆଉ କୌଣସି ଲୋକ ଭଗବାନଙ୍କୁ ମାନନ୍ତିନି କିମ୍ବା କୌଣସି କର୍ମ କରନ୍ତେନି ଆଉ ଖାଲି ଘରେ ବସିକି ନିଜ ଖାଦ୍ୟ ଖାଆନ୍ତେ ଏବଂ ଜୀବନ ତ ସୁଖି ଜୀବନ ଜାପାନ କରନ୍ତେ।
ବୁଝିଲୁ ତ ତମ ଆ ଆପଣ ଯୋଉ କଥା କହିଲେ କି କର୍ମ କର୍ମକୁ ନେଲେ କର୍ମ ନ କଲେ କୌଣସି ଫଳ ମିଳିବନି। ବୁଝିଲ ବନ୍ଧୁ। ଯେକୌଣସି କର୍ମ କରୁଚ କାମ କର ଯାହାବି କର ଆପଣ କାମଟା କଲେ କିଛିଟା ତ ଆପଣଙ୍କ ପାଉଣା ଟା ମା ଯୋଉ ପଇସା ଟା ଆଉଚି ଯେକୌଣସି ଜୋ ଜୋ ଜା ଯାଉଚ କାମ କରିବାକୁ ତାର ପଇସା ଟା ଆପଣଙ୍କୁ ମିଳୁଚି ସେ ପଇସା ଟା ନେଇ ଆପଣଙ୍କର ପରିବାରର କୌଣସି ଶାରୀ ମାନେ ଶ ଶରୀର ଅସୁସ୍ଥ ଥିବ କି ଖାଦ୍ୟ ପାଇଁ ରାସା ମାନେ ଆମର ଯୋଉ ଖାଦ୍ୟ ଆଣୁଥିବେ ଯୋଉ ମୋବାଇଲ ଜାରକୁ ଯାଇଁକି
ଆଜ୍ଞା।
ରାସାନ ସବୁ କିଣିକି ଆଣୁଥିବେ ସେଥିରେ ପଇସା ଖର୍ଚ୍ଚ ହଉଥିବ ପିଲାଙ୍କ ପଢାପଢିରେ ଖର୍ଚ୍ଚ ଚ ହଉଥିବ ଘରର ପରିବାରର କାହାର ଅସୁସ୍ଥ ଥିବ ସେଥିରେ ଔଷଧ ଆସ କି ଖର୍ଚ୍ଚ ହଉଥିବ ବୁଝିଲେ ବନ୍ଧୁ ଜୀବନ ଏମିତି ଚାଲିଅଛି। ସମିତିଙ୍କ ଜୀବନରେ କିଛିଟା କିଛିଟା ରହୁଚି ଏ ମାନେ ଦୁଃଖ ଆଉ ସୁଖ ବୁଝିଲେ କି?
ଆଜ୍ଞା।
ଓ ପଇସାର ଅଭାବ ସମିତିକ ପାଖରେ ରହୁଚି। ତା ପାଖରେ ଏମିତି ନାହିଁ ଯେ ସିଏ ମୁଁ ଖାଲି ସୁଖରେ ଅଛି ଦୁଃଖରେ ନାହିଁ। ଆଜି ପଇସା ମୋ କତିରେ ଅଛି କାଲି ମୋ କତିରେ ନଥିବ। କାଲି ତମ କତିରେ ରେ ଅଛି ମୋ କତିରେ ବି ନଥିବ କି ମୋ ପାଖରେ ଅ ତମ ପାଖରେ ନଥିବ ଏଭଳି ତମ ଶ ଜୀବନର ଶାରୀରିକ ଆଉ ମାନସିକ ବୁଦ୍ଧିକୁୁ ସିଏ ଏମିତି ଆବରେ ରଖୁଛି ବାନ୍ଧି ଯାହା ଫଳରେ ଆମେ କିଛିଟା କରିବାକୁ ଚାହିଁଲେ।
ଆଜ୍ଞା ଆଜ୍ଞା ଆଜ୍ଞା।
କଣ କିଛିଟା ଯାଉଛନ୍ତି। କୌଣସି କାମ କରୁଥିନୀ ନା ଆଜି କାମଟା କରିଦେଇକି ଏଇ କାମଟା କରିବି ଅଧିକା କିଛି କଲେ ଅଧିକା କିଛି। ପଇସାଟା ମିଳିବ ଚାହିଁଲେ। ମୁଁ ଘରେ ଦେବି ବା ମୋ ପିଲାଙ୍କ ପଢାରେ ଖର୍ଚ୍ଚ କରିବି କି ଅ। ଅଉଁ ଘରକୁ ଔଷଧ ଆଣିବି ଘରେ କିଏ ଅସୁସ୍ଥ ଅଛନ୍ତି। କି କୌଣସି ଖାଦ୍ୟ ପେୟ ପାଇଁ ଯାଇଁକି ରାସନ ନେଇକି ଆସିବି ବଜାରରୁୁ ବୁଝିଲେ ବନ୍ଧୁ।
ଆଜ୍ଞା।
ଏପରି ଲାଗି ରହିଛି ସମସ୍ତିଙ୍କ ଜୀବନରେ। ବୁଝିିଲେ ବନ୍ଧୁ ଆପଣ ଜୀବନ ଏମିତି କେତେ ଦୁଃଖ ସୁଖ ଲାଗି ରହି ଚି କଣ କହିବେ?
ଆଜ୍ଞା ଦ ଦୁଃଖ ସୁଖ ତ ଲାଗିିକି ରହିବ ଯଦି ଦୁଃଖ ସୁଖ ଲାଗିକି ନ ରହିବ ତାହେଲେ। ଆଉ ଆପଣ ତ ଖଟିବେନି ଖାଇବେ ଅ ଖାଲି ବସିକି ଖାଇବେ। ଏବଂ ତାପରେ ଆପଣ ଯୋଉ କହିଲେ ଅସୁସ୍ଥତା ଦେହ ଅସୁସ୍ଥ ରହୁଛି ଦେହ ଅସୁସ୍ଥ। ଏବଂ ସମସ୍ତଙ୍କ ଏବେ ଦେହ ଅସୁସ୍ଥ ରହୁଛି କାରଣ ଆ ଏବେ। ପ୍ରଥମତଃ ଏବେ ଏବେ କା ଯଦି ପରିସ୍ଥିତି କଥା କହିବି ଏବେ ଯେହେତୁ ଋତୁର ପରିବର୍ତ୍ତନ ହେଉଛି। ଗ୍ରୀଷ୍ମ ଋତୁର ଅ ଶେଷ ଏବଂ ଅ ବର୍ଷା ଋତୁର ଆଗମନ ହେତୁ। ସମସ୍ତଙ୍କର ଦେହ ଅସୁସ୍ଥ ରହୁଛି ଥଣ୍ଡା, ଜ୍ଵର ଏବଂ ମୁଣ୍ଡ ବିିନ୍ଧା ବି। ସମସ୍ତଙ୍କୁ ହଉଛି ଯେପରି ଆପଣ ଜାଣିଥିବେ ବନ୍ଧୁ। ଦୀପର ଶିଖାଟି ଜଳିବା ଆ ଶେଷ ହବା ଅ ଯେତେବେଳେ ତେଲ କିମ୍ବା ଦୀପଟି। ସଳିତା ସରିଆସେ ସେ ବହୁତ ଜୋରେ ଜଳେ।
ଆଜ୍ଞା ବନ୍ଧୁ।
ଆଜ୍ଞା ସେହିପରି ଗ୍ରୀଷ୍ମ ଋତୁ ଏବେ ସରିିବାକୁ ଆସୁଛି ଯଦି ଗ୍ରୀଷ୍ମର ପ୍ରବାହ ବହୁ ଜୋର ରହୁଛି ଏବଂ ଆ ଗରମ ମଧ୍ୟ ଜୋର ରହୁଛି ତାପ ମଧ୍ୟ ଜୋର ରହୁଛି।
ସେଇ ବନ୍ଧୁ ଯୋଉ କହିଲନି ଗ୍ରୀଷ୍ମଟା ର ପ୍ରଭାବ ଟା ଅଧିକା ହଉଛି ଆଗକୁ। ଆମର ଚାଷ ଉପରେ ବି ପ୍ରଭାବ ପଡିପାରେ କାରଣ ଆଗକୁ ଯୋଉ ଭଳିଆ। ଅମ ଆଖି ଆଗରେ ନାଚି ଉଠୁଛି ଯେ ଚାଷ ଉପରେ ବର୍ଷା ନାହିଁ। କି କୌଣସି ଆମର ଉଁ ହଳ ହେଇପାରୁନି ବିଲରେ କାଦୁଅ ଚାଷ ହେଇପାରୁନି ରୁଆପୋତା ହେଇପାରିବ। କି ନ ହେଇ ପାରିବ ଚାଷୀଙ୍କ ଉପରେ। ଓ ପ୍ରଭାବ ଟା ଆମ ଚାପଟା ଚାପି ହେଲା ବେଳେ ପ୍ରେସର ଯୋଉ ରହୁଛି ଆମର। କୁହନ୍ତିନୀ ପ୍ରଭାବଟା ରୁହେ କଣ କେମିତି କରିବି ମୁଁ ମାନେ ମୁଁ ଆ ଖିଆରେ କିଛି ଦିଶୁନାହିଁ ସେଇଭଳିଆ ଜିନିଷ ଆଗକୁ ମରୁଡ଼ି ହେବାର ସମ୍ଭାବନା ଅଛି କାରଣ। ଏବେ ଯୋଉ ଯୋଉ ଘୂର୍ଣ୍ଣିଝଡ଼ଟା ଆ-ଆଗକୁ ଆସୁଅଛି ବୁଝିଲେ କି ବନ୍ଧୁ ସେଟା। ଆମ ପରିବେଶ ପକୃତିକୁ ଅ ପରିବର୍ତ୍ତନ କରିବ। ସେ ଏତେ ମାତ୍ରାରେ ସେ ଘୂର୍ଣ୍ଣିଝଡା ହେଇ ଆସୁଛି ଆଉ ତ ତାର। ଚାପଟା ବୁଁ ବାୟୁର ବାଷ୍ପଟା ଯୋଉ ରେଟରେ ଆସୁଛି। ସମୁଦ୍ର ଭିତରୁ ବୁଝିଲେ ବନ୍ଧୁ ତା ଦ୍ଵାରା। ପ୍ରକୃତି ଉପରେ ଏ-ଏତେ ଜୋର ପ୍ରଭାବ ପଡିବ ଯେ ପ୍ରକୃତିର ପରିବ ତନ ସବୁ ସେ ପରିବର୍ତ୍ତନ କରିଦେବ ଯାହାଫଳରେ। ଆପଣ ଚାଷବାସ ବି କରିବା ବହୁତ କଠିନ ହେଇଯିବ ଯାହା ଆପଣ ବିଲରେ। ଓ ଯେକୌଣସି ଚାଷ ବି କରୁଡି ପାଣିର ଅଭାବ ପଡିପାରେ ଲୋକ ଯାଇକି। କାମ କରିପାରିବେନି କି ଆପଣ ବି ଯାଇ କାମ କରି ପାରିବେନି ଯେ ଏ କେମିତି ମୁଁ କରିବି ପାଣି ତ ମତେ ମିଳୁନି କି ଠି ଟାଇମ ରେ ଯୋଉ ଜିନିଷ ଟା ଦରକାର ତାହା ବି ହେଇପାରୁନି। ମୁଖ୍ୟ ହେଲା ଆପଣଙ୍କୁ ଉ ଚାଷରେ ପାଣି ଦରକାରେ ବୁଝିଲେ ବନ୍ଧୁ ସେ ପାଣିର ଅଭାବ। ଟା ବହୁତ ଶୀଘ୍ର ହବାକୁ ଯାଉଛି ଆପଣଙ୍କ ଅ ଅଞ୍ଚଳରେ ଅଞ୍ଚଳ ନୁହେଁ ସ ପୃଥିବୀ ସାରା। ଉଁ ବର୍ଷାରେ ଏ କୌଣ ଏ ଜିନିଷ ଟା ହବାକୁ ଯାଉଛି ବୁଝିଲେ ବନ୍ଧୁ।
ଆଜ୍ଞା।
ମରୁଡ଼ିର ଆଶଙ୍କା ବହୁତ ରହୁଛି ଯାହା ଫଳରେ ଚାଷୀ ମାନେ ଏବଂ ଚାଷୀମାନଙ୍କ ଉପରେ ଜିଏ ଅଛନ୍ତି ସେମାନେ ବି ବହୁତ ପ୍ରଭ ମାନେ ଚାପରେ ରହୁଛନ୍ତି କେମିତି କଣ କରିବେ ଚାଷୀ ମାନେ ଆମେ ଚାଷୀ ଚାଷ କଲେ ହିଁ ଆମେ ଖାଇବୁ ତାଙ୍କ ଉପରେ ବି ମାନେ ରହୁଛି ଚାପଟା ଆମ ଉପରେ ଚାପଟା ରହୁଛି ଯେହେତୁ ଆମେ ଚାଷୀ ଲୋକ ବୁଝିଲେ ବନ୍ଧୁ
ଆଜ୍ଞା
ଏଇ ଜିନିଷଟି ଶୁଣିଥିବେ ଆପଣ ଖବର କାଗଜ ଖବର କାଗଜ ହଉ କିମ୍ବା ଟେଲିଭିଜନ ହଉ କୌଣସି ସମ ଅ ସମ୍ବାଦରୁ ହଉ ଶୁଣିଛି ଆପଣ ବୁଝିଲେ ପୁ
ଆଜ୍ଞା ଆଜ୍ଞା ଆଉ ବନ୍ଧୁ ଯୋଉ ଆପଣ କହିଲେ ହଁ ଶୁଣନ୍ତୁ।
ଆପଣଙ୍କ ଦ୍ଵାରା କଣ ହେଇପାରୁୁଚି ଟେ
ଆଜ୍ଞା ବନ୍ଧୁ ଆପଣ ଯୋଉ କହିଲେ କି ଆ କୃଷି କଥା କିମ୍ବା କୃଷକ କଥା କୃଷି ଏବଂ ଏବେ ଯେହେତୁ ଆ କୃଷକ କି ବା କୃଷି ଆ କୃଷକ ଏବେ ଯେବେ ତବେଳେ କୃଷି କରୁଛି ସେ ଚିନ୍ତା କରୁଛି। ସେ ଯେଉଁ ପଇସା କୃଷିରେ ଲଗେଇ ସେ ପଇସାଟି ଆସିବ କିମ୍ବା ଆସିବନି ଯେହେତୁ କୃଷି ହେଉଛି ଅ ଅର୍ଥ କୃଷି ଭାରତର ଅର୍ଥନୀତିକୁ ଦୃଢ କରିଛି ଏବଂ ଆ କୃଷିରୁୁ ବହୁତ ଅନେକ ପରିବାର ର ଖାଦ୍ୟ ମିଳୁଛି ଏବଂ ଯଦି ଆଜ୍ଞା ଯେହେତୁ ଯେହେତୁ ଏବେ ଋତୁର ପ୍ରକୃତିର ପରିବର୍ତ୍ତନ ହଉଛି ସେଥିପାଇଁ ଜଳର ଅଭାବ ଦେଖାଯାଉଛି ଏବଂ ଠିକ ସେ ଅ ଧାନ ଗୁଡିକ ହେଉନି କିବ୍ବ କୃଷି ହେଇପାରୁନି। ସେଥିପାଇଁ ଚାଷୀ ମାନେ ଅଧଧିକ ଯିଏ ଋଣ ନେଇକି କିଛି କରିଛନ୍ତି। ଚାଷ କିମ୍ବା ଅନ୍ୟ କୌଣସି ଫେ ବ୍ୟବସାୟ କରୁଛନ୍ତି ସେମାନମ ମନେ କୃଷି ମାନେ ଆତ୍ମହତ୍ୟା କରୁଛନ୍ତି। ଛନ୍ତି ଏବଂ ବିଭିନ୍ନ ପ୍ରକାରର ଅ ଦୁର୍ଘଟଣା ଗୁଡିକ ଦେଖଉଛି ଆ ଦୂରଦର୍ଶନ ରେ ଦେଖିବାକୁ ମିଳୁଛି। କୃଷି ପ୍ରତ୍ୟେକ ଦିନ କୌଣସି ନା କୌଣସି କୃଷକ ଆତ୍ମହତ୍ୟା କରିଛି ସେ କୌଣସି ଋଣ ନେଇକି ତା ଚାଷ ଆରମ୍ଭ କରିଛି ଏବଂ ପ୍ରକୃତିର ପରିବର୍ତ୍ତନ ଦ୍ଵାରା ସେ ଚାଷ ଗୁଡିକ ନଷ୍ଟ ହେଇଗଲା କିମ୍ବା ପ୍ରାକୃତିକ ଝଡ଼ ଦ୍ୱାରା ବିପର୍ଯ୍ୟୟ ଦ୍ୱାରା ତା ଧାନ ଗୁଡିକ ନଷ୍ଟ ହେଇଗଲା। କିବା କୌଣସି ଅନ୍ୟ କୌଣସି ଶସ୍ୟ ତାର ନଷ୍ଟ ହେଲା ସେଥିପାଇଁ ସିଏ ଚିନ୍ତାରେ ପଡିଯାଉଛି କି ଯୋଉ ଋଣଟି ସେ ଆଣିଛି କିପରି ସୁଝିବ। ତା ଜମିଟି ଯୋଉ ଜମିତି ତା ଜେଜ ଅଜା ଏବଂ ପୂର୍ବ ପୁରୁଷ ମାନେ ଛାଡି ଯାଇଛନ୍ତି ସେ ଜମିଟି ବିକି ସେ ସେ ତାର ଭରପାଇ କରିବ କିମ୍ବା ଅ ଅନ୍ୟ କୌଣସି କ୍ଷେତ୍ରରେ କରିବା ସେଥିପାଇଁ ସେ ଆତ୍ମହତ୍ୟା ଆଜି
କରିବାକୁ ବାଧ୍ୟ ହଉଛି ବନ୍ଧୁ ସେ ପେସେ ଏପରି ଭାବରେ ସବୁଆଡେ କୃଷିର ଆତ୍ମହତ୍ୟା ଅ ସାମାନ୍ୟ ବହୁତ ଅଞ୍ଚଳ ଦେଖିବାକୁ ମିଳୁଛି। କାରଣ କୃଷି ଯୋଉଥିପାଇଁ ଚାଷଟା କରୁଛି ତାହାର ସେ ଏତିକି ପାଉଣା ଟା ମିଳୁନି ତାକୁ ବୁଝିଲେ ବନ୍ଧୁ ଯାହା ଦ୍ଵାରା କୃଷି ଓଚାଷ କରୁଛି ମୁଁ ଏଇ ଚାଷଟା କରୁଛି। ଏତିକି ମୋର ଅମଳ ହବ ମୁଁ ଏଇ ହିସାବରେ ତାକୁ ବିକିବି। ଏତିକି ମୋର ପାଉଣାଟା ମିଳିବ। ମୁଁ ଇଉ ଋଣ ଟା ଆଣିଛି ତାକୁ ସୁଝିବି ମୋ ଘର ଟା କରିବି। କି ମୋ ପିଲା ଛୁଆ ପଢି ତାଙ୍କ ପ୍ରତି ଟିକେ ଧ୍ୟାନ ଦେବି କି ଘରେ କୋଉ ବୁଢୀମା ପଡିଛି କି କୌଣସି ଅସୁିଧା ପଡ଼ିଛି ତା କଥା ବୁଝିବି। କି ଅନ୍ୟ କୌଣସି କାର୍ଯ୍ୟରେ ଲଗେଇବି କି ଅଲଗା ଫସଲ କରି ସେ ବହୁତ ଚିନ୍ତାରେ ରହୁଛି।
ଆଜ୍ଞା ବହୁ ଚିନ୍ତା କରୁଚି।
ଯେତେବେଳେ ତାର ପ୍ରକୃତିର ପ୍ରଭାବଟା ଦେଖଉଛି ସେ ଦେଖୁଛି ଯେ ମୁଁ ଚାଷଟା କରିବିଚାଷର ପାହୁଣା ମୋ ଆଖି ଆଗରେ ସବୁ ନଷ୍ଟ ହେଇଯାଉଛି। ମୁଁ କେମିତି କଣ ବଞ୍ଚିବି କେମିତି କଣ ସବୁ କରିବି? ମୋ ପିଲାଙ୍କୁ କେମିତି ପଢେଇବି କଣ ସେଇ ଚାପ ରେ ସିଏ ଆଜି ଆତ୍ମହତ୍ୟା କରୁଛି ବୁଝିଲେ ବନ୍ଧୁ।
ଆଜ୍ଞା ବନ୍ଧୁ।
ଆ ସେଇ ଚାପ ଦ୍ଵାରା ଯାହା ହଉଛି ବୁଝିଲେ। ସେଥିପାଇଁ ଆ କୃଷିରେ ଯେତେ କଷ୍ଟ କରୁଛି ସେତେ ଆତ୍ମହତ୍ୟା ଆଗକୁ ମାନୁନେ ତାକୁ ଆଉ ତା ଆଗରେ କିଛି ନାହିଁ। ମରଣ ଦେଖାଯାଉଛି ସେଥିପାଇଁ ସିଏ ଆତ୍ମହତ୍ୟା କରୁଛି ବୁଝିଲେ ବନ୍ଧୁ। ହେଉ ବନ୍ଧୁଆପଣ ଏବେ ରାତି ଅନେକ ହେଲାଣି ଆପଣ ଏବେ ରଖନ୍ତୁ ମୁଁ ଯାଉଛି ରଖିବି ଆପଣଙ୍କ ସହିତ ମୁଁ ପରେ କଥା ହେବି।
ଧନ୍ୟବାଦ।